ହଁ ପା ମୁ କହୁଥିଲି ବା କଲଟା କଟିଗଲା।
ଆଉ।
ଷୋଳ ମାଳ ଦେଇ ପ୍ରତିଦିନ ଷୋହଳ ମାଣ ।
ତୋ ପାଇଁ କାମ ନକଲେ। ଗଢ଼େଇନି ବୋଲି।
ହ୍ୟାଲୋ ହଁ ମୁଁ କହୁଥିଲ ବା। ହଉ ହିଁ ହ ଏ ଫୁଲ ପକେଇଲି । ହ୍ୟାଲୋ। କିଏ କିଏ ଇଏ।
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ବୋଉ।
ହ୍ୟାଲୋ କୋଉଠି ଆ ଚକ
ରେ।
ଖାଇ ଖାଇ ଖାଇଲୁଣି?
ହଁ
ଆ ଖାଇ ସାଇଲୁଣି? ତୁ ଆ
ଖାଇସାରିଲୁନି?
ଆଁ ଖାଇସାରିଲୁଣି?
ଖେଶରିଲୁଣି ହଁ ମୁଁ ଖାଇସାଇିଲ ଆଉ କଣ କରୁଛୁ?
ହ୍ୟାଲୋ ହଲୋ ହ୍ୟାଲୋ ବାର ହାଲୋ।
ଆ ସେପୁ ଶିପୁ ଆଉ କଣ କହୁଛୁ?
ଆଁ
ଆ ଖାଇଲୁ? ଖାଇଲୁ
ଖାଇଶାରିଲୁଣି
ଯାଇ ଥିଲି ମାର୍କେଟ।
କପେଇ ଯାଇଥିଲୁ?
ମୁଁ ଯାଇଥିଲି ବ୍ୟାଙ୍କ।
ଯାଇଥିଲ ଗା
ବ୍ୟାଙ୍କ ଯାଇଥିଲି ବ୍ୟାଙ୍କ ଯାଇଥିଲି।
କମ ପାଇଁ ଯାଇଥିଲୁ?
କଣ ପାଇଁ ଯାଇଥିଲୁ? ହ୍ୟାଲୋ ହଁ ଏଇ ପିଲା ଗୁଡାଖାଲି
ହଁ ହଁ ହଁ ବାଜେ ପିଲା ଗୁଡା ପା କଣ କହିବି ଶୁଣୁ ନାହାନ୍ତି କଥାବାର୍ତ୍ତା ଗୋଟେ ଶୁଣ ହୁଁ ହୁଁ ସଗୁଡା ବୁତୁଲ ବୁଦୁଲ ହଉଛନ୍ତି ଟିକେ ଆଉ କୁତୁଲ ଫୁତୁରୁ ଆଉ ହଁ।
ହଁ ହଁ କଣ କରିବେ ସିଏ?
ହ
ହୁଁ ଆମେ ତ କହିଲୁ ତମେ ଏଠି କଣ ସବୁ ପର୍ବପର୍ବାଣି
ହଁ ହଉଚି
ହଁ ବହୁତ ଗୁଡ଼ିଆ ପର୍ବପର୍ବାଣି ବର୍ଷରେ ବାର ମାସରେ ଯେତିବିଟା ପର୍ବପର୍ବାଣି ପଡି ପାଲାନ କରାଯାଏ ହଁ କି?
ସବୁ ପାଳନ କରାଯାଏ। ହଁ ସେଠି କହିଲୁ ଗୋଟେ ହ
ହଁ କୁମାରପର୍ଣ୍ଣିମା ଠାରୁ ଆରମ୍ଭ କରିକି ଗଣେଶ ପୂଜା ସରସ୍ଵତୀ ପୂଜା ରଜ ବାହୁଡା ରଥଯାତ୍ରା ଗୁଣ୍ଡିୁଚା ଦୁର୍ଗା ପୂଜା ହୁଁ ନା ହନୁମାନ ପୂଜା ସବୁ ପୂଜା କରାଯାଏ ହୁଁ। ସବୁ ପୂଜା ଯେତିକ ପର୍ବପର୍ବାଣି ଅଛି ସବୁ ପୂଜା କରାଯାଏ। ତମ ଆଡ଼େ ପୂଜା କରା ଯାଏ ନା କଣ? ହଁ କୁଅ କଣ ହେଇଛି?
ହଁ ମୁଁ ଖାଇ ସାଇଲିଣି ଆଉ ଆଜି ସ୍କୁଲ ଯାଇ ଥିଲୁ?
ହଁ।
ସ୍କୁଲରେ ଆଜି କଣ ପଢାଗଲା?
ଗଣିତ ସାହିତ୍ୟ ଇଂଲିଶ
ଆଉ ଆଉ ଚିତ୍ରାଙ୍କନ?
କାଟି
ଚିତ୍ରଙ୍କନ
ନ ନୁହଁ।
ଚିତ୍ରାଙ୍କନ ପଢ଼ିନୁ?
ନା
ଓହୋଃ ହଉ ଆଉ ଆଉ କଣ ଖାଇଲୁ ଆଜି? କଣ ଖାଇଲୁ?
ଵିସ୍କୁଟ ଚା
ବିସ୍କୁଟ ଚା
ହଁ।
ଆଉ ଖରାବେେଳେ କଣ ଖାଇଲୁ? ଡାଲମା ଭାତ ସତ କହ କଣ ଖାଇଲୁ। ଆଉ ପାମ୍ପଡ କିଏ ଖାଉଥିଲା? ପାମ୍ପଡ କିଏ ଖାଉଥିଲା? ଖାଇଲା କିଏ? ମୁଁ ଛାଣିଲି ତୁ ଖାଇଲୁ। ଆଉ ରାତି କି କଣ ହବ ଖାଇବାକୁ? ଚାଉମିନି ତୁ କରିବୁ ମତେ ଦବୁ ହେଲା। ତୁ କରିକି ମତେ ଦବୁ ମୁଁ ଖାଇବି ଶୁବିଲା। ତୁ ଦବୁ ମୁଁ ଖାଇବି ଦେ
ହଁ ହଉ ମୁଁ ତତେ କରିକି ଆଜି ଡାକିବି ତୁ ଆ ମିଶିକି ଖାଇବା ହଁ। ଏ ଛୁଆଡା ଖାଲି ଏଁ ସମସ୍ୟା କରୁଚନ୍ତି ଆଉ କିଏ।
ହ
ଏଇରା ତ ସମସ୍ୟା କରିବେ ଆଉ ଛୋଟ ଛୋଟ ଛୁଆ
ହଁ ପା ଏଗୁରା ସୁଦୁ ଅଳିଆ। ତମର ଅଳିଆ ଅଳିଆ ତମର
ହୁଣ୍ଡା
ନା।
ହୁଣ୍ଡା
ଚୁପ୍ ଚାପ୍ ସୋ।
କୁଣ୍ଡା।
ଶୋଇପଡ ଶୋଇପଡ ଶୋଇପଡ ଶୋଇପଡ ଜଲ୍ଦି ସୋ। ଜଲ୍ଦି ସୋ ଜଲ୍ଦି ସୋ।
କୁଣ୍ଡା
ଚୁପ୍ ଚାପ୍ ଶୋଇପଡ। ଏତେ ଆଉ ଇଏ କରନି ପାଟି କରନି ଚଗଲା ହୋନି ସୋ। ହ୍ୟାଲୋ। ଆପଣ କଣ କିଛି ଜାଣିପାରୁନାହାନ୍ତିକି? ବହୁତ କିଛି କଥା କହି ଯାଉଛନ୍ତି।
ହୁଁ। ହଁ ଜାଣିପାରୁଚି ହେଲେ ପାଗଳ ଅଛି ଯେହେତୁ କଣ କରାଯାଇ ପାରିବ।
ଏତେ ଆଉ ହସନି ତମ ବହୁତ ଶୁଣେଇ ଦଉଚୁ। ସେଥିପାଇଁ ଆଜି ବିଦ୍ୟାଳୟରେ କଣ ପଢିଲୁ ସେଇଭଳିଆ ଆଜି ବିଦ୍ୟାଳୟ
ସାହିତ୍ୟ ଇଂଲିଶ ଏଁ ତାପରେ ବିଜ୍ଞାନ ସାମାଜିକ ଆଉ ଆଲ୍ଲା କିଛି
ଏତିକି ପଢା ହେଇଚି?
ହଁ ପାଞ୍ଚଟା ଆଉ ହେଲା ଆଉ କିଛି
ତମେ କଣ ପଢିଲ?
ମୁଁ ପଢ଼ିଲି ଯାହା ଗୁରୁମା ପଢ଼େଇଲେ। ଗୁରୁମା ଯାହା ପଢେଇଲେ। ଯୋଉଦିନ ଯାହା ପଢ଼େଇଲେନା ଆଉ ସା ଯୋଉ ଫାଷ୍ଟେ ପଢ଼ା ହେଲା ଉମ୍ ଗଣିତ। ଗଣିତ ଲେଖିବି? ସାହିତ୍ୟ। ସାହିତ୍ୟ ଲେଖିବି? ଇଂ-ଇଂ-ଇଂଲିଶି। ଲେଖିଲି, ତାପରେ ଲେଖିଲି ଏଁ ଏଁ ଏଁ ବିଜ୍ଞାନ ଲେଖିଲି, ସାମିଜିକ ଲେଖିଲି। ସାମାଜିକ, ତାପରେ ଆଉ
କି ଲେଖିନି।
ତୁ କହିଲୁ, କେତେଟା ପନିପରିବାର ନାଁ କହିଲୁ? ଆଳୁ ହୁଁ, ଟମାଟ ତାପରେ
ଅ ଭେଣ୍ଡି, ପତରକୋବି ଫୁଲକୋବି, ବାଇଗଣ
ତାପରେ, କାକୁଡି
ଆଉ ହେଲା, ଆଉ କାକୁଡି ପରେ ନଡିଆ
ସେଟା ପନିପରିବା? ନା ନା। ପନିପରିବା କହ। ଆଉ ପୋଟଳ
ହଁ, ତାପରେ ଅମୃତଭଣ୍ଡା, କଦଳୀ ବଢ଼ି। କଦଳୀ। ତାର ଯୋଉ ଭଣ୍ଡା ଆ ଲା
କଣ? କଣ ଆଉ କଣ ଆଉ, ଆଉ କିଛି ନୁହଁ। ଆଉ ପନିପରିବା ନାହିଁ, ମୁଁ କହିବି ମାଟି ତଳୁ କୋଉ ପରିବା ହୁଏ? ଆଳୁ। ଆଉ? ତାପରେ
ଆଳୁ
ଆଳୁ, ସାରୁ ତାପରେ ଗାଜର ହୁଏନି, ବିଟି ହୁଏନି ହୁଁ, ମୂଳା ହୁଏ। ତାପରେ
ମୂଳା ପଲେ
ଆଉ କଣ ହୁଏ? ରସୁଣ, ପିଆଜ ହୁଏନି?
ହଁ, ରସୁଣ, ପିଆଜ ଆଉ ଟମାଟ
ମାଟି ଉପରେ କୋଉ କୋଉ ଫଳ ହୁଏ?
କୋବ୍ ବା-ବାଇଗଣ ଟମାଟ, ଆ କାକୁଡି ଭେଣ୍ଡି, ପତରକୋବି
ଆଉ କଣ? ତାପରେ
ଭେଣ୍ଡି ବାଇଗଣ
ହଉ ଠିକ ଅଛି, ସେତିକି ଛାଡ। ଫଳର ନାଁ କହିଲ କେତେଟା ଫଳ ଜାଣିଛ?
ଆଁ ସେଉ, ବାନେଲା ୱାଟର ଫ୍ଲାଏ କମଳା ଆମ୍ବ। ସେଉ ତାପରେ ବାନେନା।
ତାପରେ ଅରେଞ୍ଚ ତାପରେ ଓ ଆର୍ ତାପରେ ଅରେଞ୍ଚ ତାପରେ ସପୁରୀ ସପୁରୀ। ଆଉ?
ପାଇନ୍ ଆପଲ।